ହ୍ୟାଲୋ।
ହଁ।
କୁହନ୍ତୁ କଣ ଆପଣ ଗୋଟେ ପୂଜା ବିଷୟରେ କହୁଥିଲେ।
ହଁ ହଁ ମାନେ ଏଠି ଆମର ଠାକୁରାଣୀ ଯାତ୍ରା ହଉଛି। ପ୍ରତି ଦି ବର୍ଷରେ ଥରେ ହଉଛି। ମ ନାରାୟଣୀ ମାଙ୍ଗ ଠକୁୁରଣୀ ଯାତ୍ରା ହଉଛି ଏଇଠି।
ହ ହ।
ମାନେ ଏଠି ମା ଆସୁଛନ୍ତି ତାଙ୍କ ବାପ ଘରକୁ। ଏଇଠି ସାବିତ୍ରୀ କରିସାରିକି ଯାଉଛନ୍ତି ପୁରା ଗୋଟେ ମାସ ପର୍ଯ୍ୟନ୍ତ ଏଠି ଯାତ୍ରା ହଉଛି। ଏ ବର୍ଷ ହେଇଥିଲା ମାନେ ମୁମ୍ବାଇ ରୁ ଆସ ଥିଲେ ସବୁ ବାଜା ମାନେ ଯେଉଁ ବାଜା ବଜାଉଛନ୍ତି ମା ଦାଣ୍ଡ ବୁଲିଲା ବେଳେ, ଏବେ ବର୍ଷ ତ ମୁମ୍ବାଇରୁ ଡକେଇଥିଲେ ସେମାନଙ୍କୁ, ଆଉ
ମାନେ ଗୋଟେ ମାସ ଧରିକି ହୁଏ ପୁ ମେଳା ଟା।
ହଁ ହଁ ହଁ।
ଆଛା ଆଛା।
ପୁରା ସେମିତି ହୁଏ, ଆଉ ମେଲୋଡ଼ି ବି ହୁଏ ବାହା ମାନେ ସବୁ ସିଙ୍ଗର ମାନଙ୍କୁ ଡକ ଡକା ହୋଇଥାଏ। ଆସନ୍ତି ସବୁ। ତାପରେ ପ୍ରତି ଗୁରୁବାରକୁ ଗୁରୁବାର ଛାଡି ଦେଲେ ମା ସବୁଦିନ ଦାଣ୍ଡ ମାନେ ପୁରା ଫୁଲବାଣୀ ସାରା ବୁଲନ୍ତି।
ଆଚଛା ଆଚଛା।
ନାଚି ନାଚି ସବୁ ବୁଲନ୍ତି। ଏମତି। ଏ ବର୍ଷ ହେଇଥିଲା ପୁଣି ଆର ବର୍ଷ ଛାଡିକି ତା ପର ବର୍ଷ ହବ ଆସନ୍ତୁ, ହ ହ ଦୁଇ ବର୍ଷରେ ଥରେ ହୁଏ ଏ ବର୍ଷ ହେଇଛି, ଆଉଥରେ ତା ପର ଆରମ୍ଭ ବର୍ଷ ଛାଡିକି ତା ପର ବର୍ଷକୁ ଆଉଥରେ ହବ ଆଉ।
ଆଚ୍ଛା ଆଚ୍ଛା।
ଆମର ସେପଟେ ଭଞ୍ଜନଗରରେ ବି ସେମିତି ହିଁ ହୁଏ, ଏଇଠି ଯୋଉ ବର୍ଷ ହୁଏ ସେଇଠି ବି ସେ ବର୍ଷ ହେଉଛି। ଏ ବର୍ଷ ଦିଟା ଜା-ଜାଗାରେ ହେଇଥିଲା, ଆସନ୍ତୁ ଆର ବର୍ଷ ଛାଡିକି ଆର୍ ବର୍ଷ ତ ହବନି ତାପର ବର୍ଷ ହଉଛି, ଆସନ୍ତୁ ଦେଖିବେ।
ଦେଖିବା ନିହାତି ହେଲେ ଯିବା ଆଉ।
ହଁ। ପୁରା ବହୁତ ଗହଳି ହେଇଥାଏ। ଆମର ଏପଟେ ଫୁଲବାଣୀ। ମାନେ ସେଇଟା ବହୁତ ଫେମସ୍ ଆମର ଏପଟେ ସେଇ ଯାତ୍ରାଟା।
ଆଚ୍ଛା ଆଚ୍ଛା।
ସନ୍ତି ଦେଖିକି ଯାଆନ୍ତି। ମା ଏଇଠିକି ଆସନ୍ତି ବାପ ଘରୁକୁ ସାବିତ୍ରୀ କରିବା ପାଇଁ।
ଆଛା ମାନେ ତାଙ୍କର ଅ ପ୍ରକୃତ ମନ୍ଦିର ଟା କୋଉଠି?
ଉଁ ତାଙ୍କର ମାନେ ସେଇ ଗାଁର ନାଁ ଟା ମୋର ବର୍ତ ଏବେ ହେତୁ ପଡୁନି ଟିକେ। ସେଇଠି ପାଇଁ ହଁ ହଁ ଏଇ ପାଖାପାଖି ହିଁ। ମାଙ୍କୁ ଯାଇକି ବରଣ କରିକି ନେଇକି ଆସନ୍ତି। ଏଇଠି ଆମର ଗୋଟେ ଅଛି ରାମ ମନ୍ଦିର ଅଛି ତା ପାଖରେ ଗୋଟେ ମଣ୍ଡପ ଅଛି। ସେଇଠି ମାଙ୍କୁ ରଖାଯାଏ। ଉଁ ପାଞ୍ଚ ଜଣ ମାଙ୍କୁ। ଉଁ ନାରାୟଣୀ ମା ଠାକୁରାଣୀ ମା ଆଉ ବରାଳ ଦେବୀ ବି ଏମିତି ପାଞ୍ଚ ଜଣ ମା ଆଉ କାଳି ମା ମିଶିକି ଛଅ ଜଣଙ୍କୁ ରଖାଯାଏ ସେଇଠି।
ଆଚ୍ଛା।
ସବୁବେଳେ ପୂଜା ପାଆନ୍ତି। କେବଳ ଗୁରୁବାର ହିଁ କୁଆଡ଼େ ଯାଆନ୍ତିନି ମା ବୁଲିବା ପାଇଁ। ଆଉ ସବୁ ଗାରରେ ବୁଲନ୍ତି।
ଓହୋ।
ବୁଲନ୍ତି। ଏମିତି ବୁଲିକି ବହୁତ ମଜାମସ୍ତି ହୁଏ ସେ ଟାଇମରେ।
ମାନେ ଏତେ ବଡ ମେଳା ମାନେ ବହୁତ ହଉଥିବ ଇଏ।
ତାପରେ ଏପଟେ ଆମର ପ୍ରାୟ ଉଁ ମେଳା ହେଇଥାଉଚି ସବୁ ମାସରେ କିଛି ନା କିଛି। କେବେ ସାତ ଦିନ କେବେ ଦଶ ଦିନ ଏମିତି ସବୁ ମେଳା ହେଇଥାଉଚି। ବାଣିଜ୍ୟ ମେଳା, ପୁସ୍ତକ ମେଳା। ଆଉ ଏମିତି ସବୁ ପ୍ରକାର ମେଳା ହେଇଥାଉଚି।
ହ ଆମର ବି ଏପଟେ ହୁଏ ପ୍ରାୟତଃ ଦି ତିନି ମାସରେ ଥରେ ପୁସ୍ତକ ମେଳା, ବାଣିଜ୍ୟ ମେଳା। କୃଷି ମେଳା, ଅ ପଲିଶ୍ରୀ ମେଳା ବହୁତ ଗୁଡ଼ାଏ ଏଠି ହୁଏ।
ବି ଏଇଠି ସେମିତି ହେଇଥାଏ ମାନେ କୋଉ ମାସରେ କୋଉ ମେଳା ସବୁ ହେଇକି। ପୁରା ଗହଳି ଗହଳି ହେଇକିରି ଏଇଠି ଆମର ପଳାଏ। ଆମେ ଯେତେବେଳେ ଏଠି ସମସ୍ତେ ଏବେ ତ ବାହାରକୁ ପଳେଇଲୁ ଯେ ଯୁଆଡେ। ନହେଲେ ସବୁ ମିଶିକି ଥିଲା ବେଳେ ସନ୍ଧ୍ୟା ବେଳେ ହେଇଗଲେ ରୋଷେଇ ସାରି ଦେଇକି ତିନି ଜଣ ମି ଶିକି ଆମେ ପଳଉ ବୁଲାବୁଲି କରିବା ପାଇଁ ବୁଲାବୁଲି ସାରିକି ଆସିବୁ।
ବ
ତିନ୍ ତିନି ଯା ହେଇଚୁ ମୁଁ ତ ସାନ। ଏତେ ସମସ୍ତେ ମିଶିକି ତିନି ଜଣ ଯା ସାଙ୍ଗେ ସାଙ୍ଗେ କରିଦବୁ। ରୋଷେଇ କରିଦେଲେ ଜଲ୍ଦି ସରିଯିବ। ତାପରେ ଆମେ ଯିବୁ ବୁଲାବୁଲି ସବୁ କରିକି ରାତିରେ ଆସିବୁ।
ହୁଁ ହୁଁ।
ଏବେ ବି ଯାତ୍ରା ହେଲାବେଳେ ଆସିଥିଲୁ। ସେମିତି ବୁଲାବୁଲି କଲୁ ଆଉ ଥରେ ପଳେଇଲୁ ଆଉ ସିଏ ସିଆଡେ ପଳେଇଲେ ଉଁ ଆମେ ଭଞ୍ଜନଗର ପଳେଇଲୁ ଆଉ ବଡ ଅପା ଯିଏ ସିଏତ ଏଠି ରହୁଚନ୍ତି ଆଉ।
ଆଚ୍ଛା ମାନେ ପୂଜା ପର୍ବରେ ତ ସବୁ ଏକ୍ ଘରୁକୁ
ହଁ-ହଁ-ହଁ ଏଇଠି ହିଁ ସବୁ ହଉ ଶାଶୁ ଘରେ ଦୀପାବଳି, ମାଣବସ ସା, ଦଶହରା ଯାହା ବି ପୂଜା ହଉଛି ଏଇଠିକି ଆସିକି କରୁଛୁ ଆଉ।
ହୁଁ ଭଲ।
ହୁଁ। ଏମିତିଅ। ମୁଁ ବି ତ ଯାଜପୁର କେବେ ଯାଇନଥିଲି ଏମିତି ବାହାଘର ପରେ ମୁଁ ଥରେ ଯାଇଥିଲି। ସେଇଠି ଆମର ଜଣେ ଦାଦା ଶଶୁର ରହୁଛନ୍ତି ଯାଜପୁରରେ।
ଆଚ୍ଛା-ଆଚ୍ଛା।
ବାହାଘର ପରେ ଯାଇଥିଲୁ ବୁଲିବା ପାଇଁ ତ ଥରେ ଆଉ ରହି ହେଲାନି ମାନେ ବେଶୀ ଦିନ ତ ପାଇଁ ଯାଇନଥିଲୁ ଗାଡି କାର ନେଇକି ସବୁ ପଳେଇଥିଲୁ ପୁରା ଫ୍ୟାମିଲି ଯାଇଥିଲୁ। ଏମିତି ଗୋଟେ ଗୋଟେ ଦିନ ପାଇଁ ହିଁ ଗଲୁ ଯାଇକି ପଳେଇ ଆସିଲୁ ତ ସେଇଠି ଆଉ କୁଆଡେ ବୁଲା ବୁଲି କରିପାରିଲୁନି।
ଆପଣ କେବେ ଟାଇମ୍ ନେଇକି ଆସନ୍ତୁ ଅ ତିନି ଚାରି ଦିନ ରହିବେ ପୁରା ସବୁ ଜାଗା ବୁଲିବେ ଆଉ।
ହଁ ସେମିତି ଆଉ ତ ଯାଇନୁ ଚାରି ବର୍ଷ ହେଇଗଲାଣି ଯାଇଥିଲୁ ସେଇଠିକି ମାନେ ସକାଳୁ ଗଲୁ ଅ ସନ୍ଧ୍ୟା ବେଳେ ପଳେଇ ଆସିଲୁ ଏମିତି ସେ କହୁଥିଲେ ଦାଦା ରହିଯାଅ ବୁଲାବୁଲି ସବୁ କରିକି ଯିବ। କିନ୍ତୁ ଶଶୁରଙ୍କର ପୁରୋହିତ କାମ ସିଏ କହିଦେଇଥିଲେ ତ ବାହାଘର ଥିଲା ସେଥିପାଇଁ ଆଉ ରହିଲୁନୁ ପଳେଇ ଆସିଲୁ। ସେ ପୁରୋହିତ କାମ କରୁଛନ୍ତି ନା ଆଉ ସେଥିପାଇଁ ଆଉ ଯୋଉଠି ଯାହା ଦିଆ ହେଇଛି ଆମେ ଯୁଆଡେ ବି ଯାଉ ପୁର ଫ୍ୟାମିଲ ପଳଉ। ଗୋଟେ ଗାଡି ଭଡ଼ା କରିଦେଇକି ସେଇଥିରେ ପଳଉ ସମସ୍ତେ ଯୁଆଡେ ବି ଯାଉ।
ନାଇଁ କେବେ ଗୋଟେ ବହୁତ ମାନେ ଛୁଟି ହେଲେ କିଛି ଦିନ ଟାଇମ ନେଇକି ଆସିବେ ପୁରା ବୁଲାବୁଲି କରିକି
ହଁ ସେମିତି ସେ ବି ବହୁତ ଥର କହିଲେଣି ଆସ ବୁଲାବୁଲି କରିକି ଯିବ ବୋଲି କିନ୍ତୁ କାହାକୁ କେତେବେଳେ ଟାଇମ ମିଳୁଛି ଠିକ ହଉନି। ସେଥିପାଇଁ ହିଁ ଯାଇ ହଉନି।
ମାନେ ଆପଣଙ୍କ ଦାଦା ଶଶୁର ଏଠି କୋଉଠି ଚାକିରି କରିଛନ୍ତି ବୋଧେ।
ହଁ ସେଇଠି ଅଛନ୍ତି ମାନେ କଣ ଅଛନ୍ତି କହିପାରିବିନି ଆଉ ସେଇଠି ରହୁଛନ୍ତି ସେ
ଆଚ୍ଛା-ଆଚ୍ଛା।
ଠିକ୍ ରେ କହିପାରିବିନି ସିଏ ମାନେ କଣ କରନ୍ତି।
ଉ ହୁଁ।
ଆ ରହନ୍ତି ସେଇଠି ଥରେ ହିଁ ଯାଇଥିଲୁ ତ ମୋର ବି ବେଶୀ ମନେ ପଡ଼ୁନି।
ହୁଁ।
ତାପରେ ଏମିତି ଯିବା ପାଇଁ ବାହାରିଲା ବେଳେ କେତେବେଳେ କାହାର କେତେବେଳେ ହଜବେଣ୍ଡଙ୍କୁ ଛୁଟି ମିଳ କେତେବେଳେ ଶଶୁରଙ୍କ କିଛି କାମ ରହୁଛି କେତେବେଳେ ମାନେ ଦେଢଶୁର ମାନଙ୍କର କିଛି କାମ ଥାଉଛି ତାହାକୁ କେତେବେଳେ ଛୁଟି ମିଳୁଛି ଛୁଟି ହଁ ସେମିତି ଆଉ ଏକ କା ତ ଆମେ କୁଆଡେ ବି ଯାଇ ନଥାଉଛୁ। ସମସ୍ତେ ଅଛୁ ଏକା ସାଙ୍ଗରେ ସମସ୍ତେ ମିଶିକି ଯାଉ ବୁଲାବୁଲି କରିବା ପାଇଁ। ସେଥିପାଇଁ ରହିଛୁ ସବୁ ଏକା ସାଙ୍ଗରେ କାହାର ଛୁଟି ଥିବ, ନହେଲେ ଆଉ କାହାର ଛୁଟି ପକେଇକି, ଏମିତି ଯିବୁ କେତେ ବେଳେ ଆଉ।
ହୁଁ ହୁଁ।
ଗଲେ ଆପଣଙ୍କୁ ପୁଣି କଲ୍ କରିବି ଆଉ।
ନିଶ୍ଚୟ ନିଶ୍ଚୟ।
ଏ ଏଁ ଏମତି ଆଉ ଚିହ୍ନା ପରିଚୟ ତ ଏଇଠୁ ହଉଛି ଆଉ ଏବେ ସନ୍ଧ୍ୟାବେଳେ କଣ ଟିଫିନ୍ କରିବେ?
ନାଇଁ କିଛି ତ ପ୍ଲାନ୍ ନାହିଁ ସେମିତି କରିବାର ମାମା ଯାହା କରିବେ ଆଉ।
ଆଚ୍ଛା ହଁ।
ମୁଁ ତ କିଛି କରି କହିନି ସେମିତି କରିବା କଥା ତାଙ୍କର ଯାହା ଇଚ୍ଛା ସେ
ହଁ ହଁ ହଁ। ସେମିତି ଆଉ କଣ ଆମର ବି ସେମିତି ହିଁ ହୁଏ ଘରେ ଥିଲାବେଳେ ସବୁ ମାମା ହିଁ ବନେଇକି ଦିଏ ଯାହା ଆମେ ସେୟା ହିଁ ଖାଉ। ତାକୁ କେବେ କହିବାକୁ ପଡିବନି ସେ
ଆପଣ କଣ କେତେ ଭାଇ ଭଉଣୀ?
ଆମେ ତିନି ଭଉଣୀ ମୁଁ ବଡ଼। ଆଉ ମଝିଆ ଭଉଣୀ ଯିଏ ତାର ପ୍ଲସ୍ ଥ୍ରୀ ସରିକି, ସେ କମ୍ କମ୍ପ୍ୟୁଟର କରୁଥିଲା ଏ ବର୍ଷ ଟେ, ତାର ଏବେ ସରିଲା।
ଆଚ୍ଛା।
ଆଉ ସାନ ଭଉଣୀଟାର ଏବେ ଟେନ୍ଥ କ୍ଲାସ୍।
ଓହୋ ମୁଁ ବି ଆମ ଘରେ ବଡ୍ ଡ଼ ମାନେ ମୋର ଆଉ ଗୋଟେ ଭଉଣୀ ଅଛି, ଆଉ ମୁଁ ବଡ।
ଆଚ୍ଛା ଆଚ୍ଛା ମୁଁ ବି ସେ ସେମତି ଆମେ ତିନି ଭଉଣୀ ଆଉ ବଡ଼ ସେଥିପାଇଁ ବୟସ କମ୍ ହେଲେ ବି ବାହାଘର କଲେ, ଆ ମୋର ସଇଲେ ପୁଣି ଆହୁରି ଦିଟା ଭଉଣୀ ଅଛନ୍ତି, ସେଥିପାଇଁ ହେଁ ହେଁ ସେଥିପାଇଁ ବାହାଘର ହେଇଗଲା ଆଉ।
ଆଚ୍ଛା ଆଚ୍ଛା। ସେଥିରେ କିଛି ଅସୁବିଧା ନାହିଁ କିନ୍ତୁ ଅ ଭଲରେ ତ ରହିଲେ ହେଲା ଆଉ କଣ? ହଁ।
ହଁ ସେଇଆ ମୁଁ ବି କିଛି ଜାଣିନଥିଲି କିନ୍ତୁ ଭଲରେ କିଛି କେହି କହୁନାହାଁନ୍ତି ଶିଖେଇ ଦଉଚନ୍ତି ଯେ ସବୁ
ହୁଁ ଏଇଟା ଭଲ କଥା। କିଛି ଜାଗାରେ ତ ବହୁତ ମାନେ ହଇରାଣ ବି କରନ୍ତି।
ହଁ ସେଇଟା ବହୁ ମୁଁ ସେଇଆକୁ ଡରୁଥିଲି ମତେ ସେମତିରେ କିଛି ଜଣାନଥିଲା ଖାଲି ଯାହା ମୁଁ ବେଶୀ ମାନେ କାହା ସହିତ ବି ମୁଁ ବେଶୀ କିଛି କଥାବାର୍ତ୍ତା ହେଇପାରେନି ବାସ୍ ପାଠ ପଢେ ଏମତି ଯାହା ଖେଳଉ, ଖେଳ ବୁଲା ପାଠପଢ଼ା ଏଇ ଭିତରେ ହିଁ ପଳେଇଥିଲା ଟାଇମ୍ ମୁଁ ଏମତି କାହା ସହିତ ବେଶୀ କଥାବାର୍ତ୍ତା ହେଇପାରେନି ଏଠିକି ଆସିଲା ପରେ ମୁଁ ସେଇଆ ଭାବିକି ଡରି ଯାଇଥିଲି
ହ-ହ
କିନ୍ତୁ ସେମିତି କିଛି ହେଲାନି ସବୁ ଭଲରେ ଭଲରେ ଚାଲଚି ଆଉ।
ମୋର ବି ସେଇଟା ଗୋଟେ ଟିକେ ଅଛି ମାନେ ମୁଁ ଏତେ ଏତେ ଜଲଦି ଆ ସମସ୍ତଙ୍କ ସାଙ୍ଗରେ ମିଶି ପାରେନି କି ଫ୍ରେଣ୍ଡଲି ହେଇପାରେନି
ହଁ- ହଁ- ହଁ- ମୁଁ ବି ସେମତି ମାନେ ଫାଷ୍ଟ ଟିକେ କଥା ହେଲା ବଳେ ମତେ ଟିକେ ମନ ଭିତରେ ବି ଟିକେ ଭୟ ଲାଗେନି, କଣ କହିଦେବି କାହାକୁ ଖରାପ ଲାଗିଯିବ କି? ସେମତି ଭାବିକି ମୁଁ କିଛି କହିପାରେନି। ଏମିତି ହେଇଯାଏ ଆଉ ଏଠି ବି ମତେ ମିଶିବା ପାଇଁ ବହୁତ ଟାଇମ ଲାଗିଲା ସମସ୍ତଙ୍କ ସହିତ ମୋ ସହିତ ସମସ୍ତେ ବହୁତ ଭଲରେ କଥାବାର୍ତ୍ତା ହେଇକି ମିଶିଗଲେ। ମୁଁ ଟିକେ କାହା ସହିତ କଥା ହେବା ପାଇଁ ମାନେ ଡରି ଡରିକି କଥା ହେଲି
ଉଁ ହୁଁ
ଏମତି ସବୁ ହେଇଗଲା।
ବାସ୍ ଟିକେ ନୂଆ ଜାଗା ହେଲେ ଟିକେ ଟାଇମ ତ ଲାଗେ ଯାହା ବି ହେଲେ।
ହଁ।
ମାନେ ସେ ପରିବେଶ ଆଉ ଗୋଟେ ଗୋଟେ ପରିବେଶରୁୁ ଆଉ ଗୋଟେ ପରିବେଶ ଗଲେ ସେଠି ଖାପ ଖୁଆଇ ଚଳିଆ ବା ପାଇଁ ଟିକେ
ଟାଇମ ମାନେ ହଁ